ହ୍ୟାଲୋ ଆଜ୍ଞା।
ଛନ୍ତି କିଆଁ
କଣ କରିବା ବସିଛି ଆଉ।
ଆଉ ଖାଇବା ପିଇବା।
ହୁଁ ଖାଇବା ପିଇବା ସଇଲାଣି ସନ୍ଧ୍ୟାବେଳେ ଖାଇବା ଟିଫିନ ହେଇନି ଆଉ।
ଆଛା ଆଉ କୁଆଡେ ମାନେ କେମତି ଅଛନ୍ତି ବର୍ଷା ଫର୍ଷା ହଉଛି ନା ହଉନି ଯେମତି ଗରମ ହଉଛି। ହଁ
ନାଇଁ ଗରମ ପ୍ରବଳ ହଉଛି କିନ୍ତୁ ଏବେ ଟିକେ ବର୍ଷା ପାଇଁ ଗରମ ଟିକେ କମ ଅଛି। ଆଉ ଘଡଘଡ ବି ଟିକେ ହଉଛି ଏବେ ଟିକେ ଠିକ ଠାକ୍ ଅଛି ପାଗଟା ଆଉ।
ଆଚ୍ଛା। ନହେଲେ ଯେମିତି ଗରମ ହଉଛି ତା ସହିତ ପୁଣି ଦିନକୁ ଦିନ ଆପଣ ଦେଖିପାରୁଥିବେ ମାନେ ଯାନବାହାନ ମଧ୍ୟ ବଢୁଛି ତା ସହିତ ଆପଣ ଦେଖ ଦେଖିବେ ଯେ ମାନେ ଗରମ ଟା ବି ଯାନବାହାନ ର ଯୋଉ ଦୂଷିତ ଯୋଉ ବାଷ୍ପଟା ବାହାରେ ଯୋଉ ଗ୍ୟାସ ଟା ତ ସେଇଟା ବି ଆମ ବାୟୁମଣ୍ଡଳକୁ ପ୍ରଭାବିତ କରିଥାଏ। ନିହାତିଭାବେ ସେଇଟା ବି ଆମ ଦେହ ପାଇଁ ବି ବହୁତ ଖରାପ ସବୁଆଡୁ କହିଲା ବେଳେ ଆଜ୍ଞା।
ଏବେ ତ ଯୋଉ ଭଳି ମଟର ଗାଡି ଏବେ ତ ମାନେ ଏଇ ଯୋଉ ଗାଡି ମାନେ ଏତେ ମାତ୍ରାରେ ଯେ ବଢି ଚାାଲିଛି ଯେ ମାନେ ଅଧିକ ଖରାପ ରୁ ଆ ଅଧିକ ହିଁ ଖରାପ ହେଇଚାଲିଛି। ପ୍ରଦୂଜନ
ନିହାତି ଆପଣ ଦେଖିବେ ମାନେ ମଟର ଯାନ ହଉ କିମ୍ବା କଳକାରଖାନା ମଧ୍ୟ ମାନେ ଯୋଉ ସବୁ ଦୂଷିତ ଗ୍ୟାସ ଗୁଡାକ ବାୟୁମଣ୍ଡଳରେ ମିସୁ ଯେ ସେ ମଧ୍ୟ ଗରମ ସୃଷ୍ଟି କରୁଛି। ତ ଅଙ୍ଗର କାମ୍ଳ ଯେତେବେଳେ ଅଧିକ ହଉଛି ଆମ ବାୟୁମଣ୍ଡଳରେ ତ ନିହାତି ଭାବେ ଆମକୁ ମଧ୍ୟ ସେ ଆମର ନିଃଶ୍ୱାସ ପ୍ରଶ୍ୱାସରେ ମଧ୍ୟ ବାଧାପ୍ରାପ୍ ମାନେ ବାଧା ସୃଷ୍ଟି କରୁଛି। ଯେତେବେବି ଲୋକମାନେେ ମଧ୍ୟ ବହୁତ ପ୍ରକାରର ଅ ସମସ୍ୟାର ମଧ୍ୟ ସମ୍ମୁଖୀନ ହଉଛନ୍ତି।
ହଁ।
ଯେମତି ଆପଣ ଦେଖିପାରୁଥିବେ ତ ମୁଁ ଚାହିଁବି ଆପଣ ମଧ୍ୟ କିଛିଟା ଗଛ ଲଗାନ୍ତୁ ଆପଣ ମାନେ ଗଛ ଲଗେଇବା ଦ୍ଵାରା ଆମର ବହୁତ କିଛି ଫାଇଦା ମଧ୍ୟ ମିଳିବ।
ହୁଁ ହୁଁ। ଗଛ ବୃଛ ଏ ଏବେ ତ ଗଛ ଲଗେଇବା ବଦଳ ଅଧିକାଂଶ କାଟି ବିି ଚାଲୁଛନ୍ତି। ଯୋଉଥିରେ କି ବେଶୀ ପ୍ରୋବ୍ଲେମ ହଉଛି।
ଆଜ୍ଞା ମାନେ ଦେଖନ୍ତୁ ଯୋଉ ଗଛ ଗୁଡିକ ଆମେ ଲଗେଇବା ଦରକାର ଯଦି କିଛି ନହେଲେ ଆମେ ଭାରତରେ ଶହେ ପଇଁଚାଳିଶ କୋଟି ମଣିଷ ଯୋଉ ଅଛନ୍ତି। ଜଣକା ଗୋଟିଏ ଗଛ ଯଦି ଲଗାନ୍ତେ ତାହେଲେ ସାରା ଭାରତରେ ଶହେ ପଇଁଚାଳିଶ କୋଟି ବୃକ୍ଷ ହେଇଯାଆନ୍ତା।
ହୁଁ।
ଆଉ ଆମକୁ ଯୋଉ ପ୍ରକାର ଏବେ ଆମକୁ ସବୁ ସମସ୍ୟ ର ସମ୍ମୁଖୀନ- ଦନ ହେବାକୁ ପଡୁଛି ଆପଣ ଏବେ ଦେଖ ଦେଖୁଥିବେ ଦିନକୁ ଦିନ ଆ ଯେତିକି ଜର ଥଣ୍ଡା ଭ ରୋଗ ଗୁଡିକର ଶୁଣିବାକୁ ମିଳୁନି ଆପଣଙ୍କୁ ଶୁଣିବାକୁ ପଡୁଥିବ ମାନେ ହୃଦୟ ମାନେ ହୃତ୍ୟୁଣ୍ଡ ଜନିତ କିଛି ରୋଗ ଶୁଣିବାକୁ ପଡୁ ଥିବା କର୍କଟ ରୋଗ ଜନିତ ଏଇ ସବୁ ବଡ ବଡ ରୋଗ ଗୁଡିକ ହିଁ ଦେଖା ଦଉଛି।
ଚାଲିଛି ଏସବୁ ରୋଗ ଏବେ।
ନିହାତି ତ ଏଇଗୁଡିକୁ ଆମକୁ ତ ନିହାତି ଭାବେ ମାନେ ରୋକିବାକୁ ହିଁ ପଡିବ ନା। ତ ସେଥିପାଇଁ ସରକାର ତ ବିଭିନ୍ନ ପ୍ରକାର ପଦକ୍ଷେପ- ନଉଛନ୍ତି ଯେମିତି କିି ଆ ଦେଖନ୍ତୁ ଆପଣ ଯେମିତି ସେ ଅ ଲେ ଯାନ ମଧ୍ୟ କାଢୁଛନ୍ତି ଯୋଉ ଗୁଡିକ ବିଦ୍ୟୁତ ଦ୍ଵାରା କି ବ୍ୟାଟେରୀ ଦ୍ଵାରା ମଧ୍ୟ ଚାଲି ପାରିବ ଯୋଉ ଯାନ ଗୁଡିକ। କି ଆଜ୍ଞା। କିନ୍ତୁ ଆମ ମନୁଷ୍ୟ ସମାଜ ସେଗୁଡିକୁ ଏତେ ଏତେ ପରିମାଣ ରେ ବୁଝୁ ହିଁ ନାହିଁ। ଯୋଉଟାକୁ ସେଇଟା ସିଏ ସେଇ ପେଟ୍ରୋଲ ଗାଡି଼ ହିଁ ତା
ସେମାନେ ସବୁବେଳେ ସହଜ ଦେଖ ରଖୁଛନ୍ତି ମାନେ ସହଜ ମାନେ କଣ ବ୍ୟାଟେରୀ ଗାା ଯେହେତୁ ଟିକେ ସ୍ଲୋ ରହିବ ସେଟା ସେ ଯୋଉଟା ଦେହ ପାଇଁ ଭଲ ଆମ ବାୟୁମଣ୍ଡଳ ପାଇଁ ଭଲ ସେ ସେଇଟା ଦେଖୁନାହାନ୍ତି। ଯୋଉଥିରେ ସିଏ ମାନେ ସୁଖ ଯେମିତି ଇଏ ଉପଭୋଗରେ ସେ ସେଇଟାରେ ହିଁ ଲାଗିଛନ୍ତି।
ଆଜ୍ଞା ନିହାତି ଯେମିତି କଥାରେ ଅଛି ଆ ଘୁଷୁରୀ ପ୍ର ପ୍ରକୃତି ପଙ୍କରେ ଲୋଟେ ମଣିସ ପ୍ରକୃତି ମଲେ ତୁଟେ ତ ସେଇଭଳି। ଆଜ୍ଞା ତ ସେଇଭଳି ଭାବରେ ମନୁଷ୍ୟ ମଧ୍ୟ କିନ୍ତୁ କିଛିଟା ବାଟରେ ଆମକୁ ସଚେତନତା ହେବାକୁ ହିଁ ପଡି଼ବ। ଯଦି ଆମେ ସଚେତନ ନହବା ତ ଦିନକୁ ଦିନ ଆମର ପୁଣି ଆଗାମୀ ବଂଶଧର ଆସୁଛନ୍ତି। ସେମାନଙ୍କୁ ପୁଣି ତ ବଞ୍ଚିବାର ଅଛି ନା ତ ସେମାନଙ୍କ ପାଇଁ ମଧ୍ୟ କିଛିଟା ଭଲ କରିବାର ଅଛି ଯି ଆମେ ଦିନକୁ ଦିନ ଯେମିତି ଆପଣ ଦେଖନ୍ତୁ ଦିନକୁ ଦିନ କଳକାରଖାନା ମଧ୍ୟ ବୃଦ୍ଧି ଚାଲିଛି। ତାର କଳକାରଖାନ ର ମାନେ ଯୋଉ ଗ୍ୟାସ୍ ଟା ବାହାରେ ସେଇଟା ବାୟୁମଣ୍ଡଳରେ ମି ପୁଣି ତାର ଯେତିକି ବି ବର୍ଜ୍ୟ ବସ୍ତୁ ସବୁ ବାହାରେ ସେଇଗୁଡ଼ିକୁ ବି ଆମେ କଣ। କରନ୍ତି ନା ପାଣି ଭିତରେ ପାଣିରେ ଛାଡି଼ ଦିଅନ୍ତି ନଦୀ ନାଳରେ ଛାଡି଼ ଦିଅନ୍ତି ଡ୍ରେନ କରିକି ଛାଡି଼ ଦିଅନ୍ତି। ଯୋଉ ଗୁଡା କି ମାନେ ସେଇ ପାଣି ରେ ମିଶିବା ଦ୍ଵାରା ସେ ମଧ୍ୟ ଆମ
ସେ ଜୀବ କୀଟା ସେ ଜଳ ଦ୍ଵାରା ମିଶି ଜୀବ କୀଟାଣୁ ବହୁତ ଗୁଡି଼ଏ ମାନେ ତା ଦେହରେ ସୃଷ୍ଟି ହଉଛନ୍ତି ରୋଗ ବୈରାଗ ଅଧିକାଂଶ। ବଢି଼ ବି ଚାଲିଛି ସେଇଟା ବୁଝି ହି ନାହାନ୍ତି।
ତ ନିହାତି ଆପଣ ମଧ୍ୟ ଯେହେତୁ ଅ ମୁଁ ବି ଚାହିଁବି ଯେ ଆପଣ କିଛି ଲୋକଙ୍କୁ ସଚେତନ କରାଇ ପାରିବେ। ଯେ ନାଇଁ ମାନେ ମଟରଯାନ ବ୍ୟବହାର କରନ୍ତୁ ନାହିଁ। କିମ୍ବା ନଦୀ ପୋଖରୀ ପାଣିକୁୁ ଅଧିକ ମାତ୍ରାରେ ବହୁଳ ମ ତ୍ରାରେ ଯେମିତିକି ବ୍ୟବହାର ନ କରନ୍ତୁ।
ସେଇଟା ତ ଚେଷ୍ଟା କରିବୁ କିନ୍ତୁ ମାନେ ସେ ଯୋଉ ନଦୀ ପୋଖରୀ ମାନେ ଲୋକମାନେ ସେ ବୁଝିବା ଦରକାର। କାର୍ ଆମେ ଯେତେ ବି ବୁଝେଇଲା ବେଳୁ ସେମାନେ ବୁଝିବାକୁ ହିଁ ଚାହୁଁନାହାନ୍ତି। ସେମାନଙ୍କର ଯେମିତି ଗୋଟେ ଅଳିଆ କିଛି ଗୋଟେ ଜାଗାଟାକୁ ଆମେ ସଫା କରିଦବା ସେଠି ସ୍ଵଚ୍ଛ ପାଣି ବାହାରିବ ଯେମିତି ଗୋରୁ ଗାଈ ବୁଲୁଛନ୍ତି ଆସିବି ପିଇବି ପାରିବେ ସେଠି ମାନେ କୀଟ ପତାଙ୍ଗ ରହିବେନି ରୋଗ ବୈରାଗ ବି ବଢି଼ବେନି କିନ୍ତୁ ସେମାନେ କରିବାକୁ ହିଁ ଚାହୁଁନାହାନ୍ତି ଟୁଟାଲ କାହିଁକି ନା ତାଙ୍କ ସେ କହିବେ ଯେ ଆମେ କାହିଁକି ସେ ଏସବୁ ଜିନିଷ ଥାଉ ନା ଆମର ତ ମାନେ ହେଇଗଲାଣି ସୁବିଧା ସୁଯୋଗ ଯେମିତି ଟେପ୍ ପାଣି କିମ୍ବା
ଆଜ୍ଞା।
ଯୋଉାନେ ଯୋ ଦ୍ବାରା ରୋଗ ବୈରାଗ ବଢିି଼ ବି ଚାଲ୍
ନିହାତି ଯେମିତି କିି ଆପଣ ହଁ ତ ଏଇ ସବୁ ଗୁଡ଼ାକୁ ଯେହେତୁ ମନୁ ଏଇ ସବୁର ମୂଳ କାରଣ ହଉଛି ପ୍ରଥମତଃ ହଉଛି ଅଶିକ୍ଷିତ ମାନେ ସମସ୍ତ ଆଜିକାଲ ସମାଜରେ ଶିକ୍ଷିତ। କିନ୍ତୁ ଶିକ୍ଷିତ ହୋଇ ମଧ୍ୟ କିଛି ଅସଧିକ ଶିକ୍ଷିତ ର କାମ କରନ୍ତି। ଯୋଉ ଦ୍ଵାରା କି ନିଜ କେବଳ ନିଜ ଉପରେ ସମସ୍ୟା ଆସେନି ସମ୍ପୂର୍ଣ୍ଣ ପରିବେଶ ଉପରେ ମଧ୍ୟ ସମସ୍ୟା ଆସିଥାଏ ନିହାତି ଦେଖନ୍ତୁ। ଆଉ ଯଦି ଆମେ ଏବେ ପାଣିର କିଛି ବର୍ଜ୍ୟବସ୍ତୁ ଆମେ ନେଇ ପାଣି ରେ ପକଉଛନ୍ତି। ତ ସେଇ ପାଣିକୁ ଆଗରୁ ଆପଣ ଶୁଣିଥିବେ ମାନେ ଆମ ଜେଜେପା ତାଙ୍କ ଜେଜେବାପା ଅମଳ ରହିଛି ନାଇଁ ସେ ବି ନଦୀ ପାଣି ମଧ୍ୟ ପିଉଥିଲେ ସେତିକି ସଫା ଥିଲା। କିନ୍ତୁ ଏବେ ଏମିତି ପାଣି ଦୂଷିତ ହେଇଗଲାଣି ଆଜ୍ଞା। ମାନେ ଏତେ ଦୂଷିତ ହେଇଗଲାଣି ଯୋଉଥିରେ କି ପାଣି
ସହଜ ସୁବିଧା ଦେଖୁଛନ୍ତି।
ଆଜ୍ଞା ଯେମିତି ସୁବିଧା ହେଇଗଲାଣି କିନ୍ତୁ ପାଣିରେ ଗୋଡ଼ ଟିକେ ଧୋଇବା ପାଇଁ ବି ଡର ଲାଗୁଛି ସେ ପାଣି ଦେଖିଲେ ଏତେ ଖରାପ୍ ବି ମଧ୍ୟ ଲାଗୁଛି ଯେ ପାଣିକୁ ଆମ ମନୁଷ୍ୟ ସମାଜ ଏତେ ମାତ୍ରାରେ ମାନେ ଦୂଷିତ ତ କରିଦଉଛି ସେଥିରେ ଆମର ଗାଈ ଗୋରୁ ଗାଧୋଇବା ହୁଅନ୍ତୁ କିମ୍ବା ସେମାନେ ବିବାସାୟୀ ମାନଙ୍କ ପ୍ରତି ମଧ୍ୟ ବିପଦ ମାନେ ଜୀବନ ପ୍ରତି ମଧ୍ୟ ବହୁତ ପ୍ରକାରର ସମସ୍ୟା ରହିଛି।
ହୁଁ।
ଆ ଯେମିତି ଆପଣ ଏବେ କହିଲେ ଯେ ସଚେତନ କିନ୍ତୁ ସେ ସଚେତନ ପ୍ରଥମେ ନିଜେ ହିଁ ଆରମ୍ଭ କରିବାକୁ ପଡିବ ଆପଣ କିଛିଟା କିଛି ଜଣଙ୍କୁ ସଚେତନ କରିପାରିବେ ଯୋଉ ଦ୍ଵାରା କି ଆଜ୍ଞା।
ଆପଣ ବି ଚେଷ୍ଟା କରନ୍ତୁ ଆମେ ବି ଚେଷ୍ଟା କରୁଛୁ ଆ
ନିହାତି ମାନେ ଯୋଉ ଦ୍ଵାରା କି ଲୋକମାନଙ୍କୁ କେବଳ ନୁହେଁ ଦ୍ୱାରା ସମାଜକୁ ଧୀରେ ଧୀରେ ଯେମିତି ବିନ୍ଦୁ ବିନ୍ଦୁ ଟୋପା ପାଣିରେ ଗଢ଼ା ହୋଇଛି ସିନ୍ଧୁ ତ ସେଇଭଳି ଭାବରେ ଯଦି ଆମେ କିଛିଟା ଜାଗାରେ ଜଣେ ଜଣେ ଯଦି ଆମେ କିଛିଟା ସଚେତନତାର ବାର୍ତ୍ତା ସୃଷ୍ଟି କରନ୍ତି। କି ଲୋକମାନଙ୍କ ପାଖରେ କିଛି ବାର୍ତ୍ତା ପହଞ୍ଚି ପାରନ୍ତେ। ନିହାତି ଭାବରେ ଲୋକମାନଙ୍କୁ ମଧ୍ୟ କିଛିଟା ସୁବିଧା ମିଳନ୍ତା।
ନିହାତି ଯେମିତି ଅଛି ଗୋଟେ ଗୋଟେ ଟଙ୍କା ମିଶେଇଲେ କୋଟିଏ ଟଙ୍କା ଠିକ ସେମତି ଆମେ ଜଣେ ଜଣେ ହିଁ ମାନେ ଆମେ ମିଶିଲେ ହିଁ ମାନେ ଯେମିତି କୋଟିଏ ଲୋକ ହେଇପାରେ ଆଉ ଗଛ ବି କରିପାର ଆ ଦୁଇରେ ଲୋକମାନଙ୍କୁ ବି ବୁଝେଇ ପାର ସେ ଚେଷ୍ଟା କରି
ଆଜ୍ଞା ଯେମିତି ଏବେ ଦେଖୁନାହାନ୍ତି ମାନେ ବର୍ଷା ବି ଠିକ ସମୟରେ ଆସୁନି ଯୋଉ ସମୟରେ ମୋ ମୌସୁମୀ ବାୟୁ ମାନେ ମୌସୁମୀ ଆସିବା କଥା ସେତେବେଳେ ଆସୁନି କଣ ପାଇଁ ଏଇ ଗଛ କାଟିବା ଯୋଗୁ ଆପଣ ଯେମିତି ପୂର୍ବ ଟିକେ ଟିକେ ପୂର୍ବରୁ କହୁଥିଲେ ଗଛ କାଟିବା ପୂର୍ବରୁ ମାନେ ଗଛ କାଟି ଦଉଛନ୍ତି ଲୋକ ଯାହା ଦ୍ଵାରା ବର୍ଷା ମଧ୍ୟ ଠିକ ରେ ହଉନି। ବର୍ଷା ନହେଲେ ଆପଣ ଜାଣିପାରୁଥିବେ ମାନେ ବହୁତ ପ୍ରକାର ସମସ୍ୟା ଦେଖା ଯାଉଛି।
ଆମେ ମାନେ ବି ଅକ୍ସିଜେନ ପାଉ କୋଉଠୁ ଗଛରୁ ହିଁ ପାଉନ୍ତୁ ଅକ୍ସିଜେନ।
ଆଜ୍ଞା।
କିନ୍ତୁ ଗଛରେ ହିଁ ମାନେ ମାନେ ଗଛ କାଟି ଦଉଛନ୍ତି ଯୋଉଥିରେ ଆମ ଦେହ ପାଇଁ ବି କ୍ଷତି ହଉଛି କିନ୍ତୁ ମାନେ ଏମାନେ ବୁଝିବାକୁ ହିଁ ନାରାଜ ସମ୍ ଆଗରୁ ମାନେ ଗଛ ମାନେ ବହୁଳ ମାତ୍ରାରେ ଥିଲା ଜଙ୍ଗଲ ବନ ଜଙ୍ଗଲ ମାନେ ଭର୍ତ୍ତି ହେଇଥିଲା ଏବେ କଣ? ଟୋଟାଲ ସବୁଆଡେ ଦେଖିବୁ ଖାଲି ମାନେ ସହର ଦ ରୋଡ ମାନେ ଯେମତି ଯୋଉ ଗାଡି ଯାନବାହାନ ତ ଯାଉଛି ଯୋଉଥି ପାଇଁ କି ପ୍ରଦୂଷଣ ଖରାପ ହଉଛି ଦୁଇରେ ଗଛ ବୁଛ କା ଆମ ନିଜ ଦେହ ବି ଖରାପ।
ନିହାତି। ସେଇଆ ଯେମିତି ପ୍ରତ୍ୟେକ ଜିନିଷ ମାନେ ଦିନକୁ ଦିନ ସବୁ ଜିନିଷ ଭଲ ହେବା ବଦଳରେ ଖରାପ
ଖରାପ ହେଇଯାଉଛି ଠିକ।
ନିହାତି ଭାବେ ଯଦି ଆମେ ଚେଷ୍ଟା କରିବା ତ ଜଣକ ଯଦି ଗଛ ଲଗେଇବା ଭଲସେ ହଉଛି ବୃକ୍ଷରୋପଣ ମାନେ ତ ସମସ୍ତଙ୍କୁ ଆମେ ଚେଷ୍ଟା କ ସମସ୍ତ ତାକୁ ମଧ୍ୟ ଅନୁରୋଧ ମଧ୍ୟ କରିବା ଯେ ଗୋଟେ ଗୋଟେ ସମସ୍ତେ ଯେମିତି ବୃକ୍ଷରୋପଣ କରନ୍ତୁ। ଯୋଉ ଦ୍ଵାରା କି ବୃକ୍ଷ ରୋପଣ ହେବା ଦ୍ଵାରା ଆମ ଅମ୍ଳଜାନ ମିଳିବ ପୁଣି ବର୍ଷା ମଧ୍ୟ ସଠିକ ସମୟରେ ହବ। ତା ସହିତ ଆପଣ ଦେଖୁଥିବେ ବିଭିନ୍ନ ପ୍ରକାର ଯୋଉ ରହିଛି ଆମର ଆଉ ମାନେ ବାୟୁମଣ୍ଡଳର ଯେତିକି ବି ଅଙ୍ଗାରକାମ୍ଳ ଗ୍ୟାସ ରହିଛି ସେ ସବୁ ମଧ୍ୟ ଗଛ ଆମର ଟାଣି ନେବ
ହଁ। ନିହାତି ଆମେ ଚେଷ୍ଟା କରିବା।
ଆଜ୍ଞା ତ ନିହାତି ଭାବେ ଏଇଭଳି ସବୁ ଟିକେ ପଦକ୍ଷେପ ନେବା। ମୁଁ ମଧ୍ୟ ଚାହିଁବି ଆପଣ ମଧ୍ୟ କିଛିଟା ମାତ୍ରାରେ ମତେ ସହଯୋଗ କରିବେ ଆଉ ଏଇଭଳି ମଧ୍ୟ ସଚେତନତାର ବାର୍ତ୍ତା ସୃଷ୍ଟି କରିବା ପାଇଁ ମାନେ ଲୋକମାନେ ତାଙ୍କ ପାଖରେ ପହଞ୍ଚେଇବେ। ଯୋ ଦ୍ଵାରା କି ଲୋକମାନେ ନିଜେ ସଚେତନ ହେବା ସହିତ ନିଜର ଭବିଷ୍ୟତ ପିଢି ମାନଙ୍କ ପାଇଁ ମଧ୍ୟ କିଛିଟା କରିପାରିବେ।
ନିହାତି ଚେଷ୍ଟା କରିବା।
ନିହାତି ମ୍ୟାଡ଼ାମ ତ ଆପଣଙ୍କ ସହିତ କଥା ହେଇକି ବୋହୁତହି ଖୁସି ଲାଗିଲା। ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ କିଛିଟା ସମୟ ଆମକୁ ଦେଇଥିବାରୁ ବୋହୁତ ବୋହୁତ ଧନ୍ୟବାଦ।
ମତେ ବି ବୋହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ଆପଣଙ୍କୁ ବି ଧନ୍ୟବାଦ।
ନିହାତି ଭାବେ ଆଜ୍ଞା ରଖୁଚି।
ରଖୁଚି ଏବେ ମୁଁ।